ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ସାର୍ ନମସ୍କାର।
ଆଜ୍ଞା ନମସ୍କାର।
ଜୟ ଜୟ ଜଗନ୍ନାଥ।
ଯୟ ଜଗନ୍ନାଥ ସାର୍।
ଆ ସାର ଆଯି କଣ ଖାଇଛନ୍ତି? କାହିଁ ଏବେ ବସିଚି ଘରେ ଶୋଇଛି।
ଭାତ ଖାଇଥିଲି ଭଜା ହେଇଥିଲା ଆ ଶାଗ ହେଇଥିଲା।
ଆଜ୍ଞା ଆଉ ଆପଣଙ୍କୁ ଆଜ୍ଞା ଆମର ସେଇଆା ଭାତ ଡାଲି ଭଜା ଆଉ ଆଚାର
ଆଜ୍ଞା ଆଜ୍ଞା।
ଆଜ୍ଞା ଆଉ ଆପଣଙ୍କୁ ଶବୁଠୁ କୋଉ ତରକାରିଟା ଭଲ ଲାଗେ ଖାଇବା ପାଇଁ?
ମୋର ସେମିତି କିଛି ନାହିଁ ଟିକେ ଆଇଁଷ ଖାଇଲେ ଭଲ ହେଇଯାଏ।
ଆଜ୍ଞା ଆଉ ତ ଶନିବରେ ଆଇଁଷ ଖାଇପାରିବେନି।
ନାଇଁ ନାଇଁ ମୁଁ ଶନିବାର ସୋମବାର ମଙ୍ଗଳବାର ଖାଏନି।
ଆଜ୍ଞା କଣ ବାର ତ ବାର କରିଛନ୍ତି। ମୁଁ ସାର୍ ସୋମବାର ସୋମବାର। ଛାଡ଼ି ଦେଇକି ସବୁ ବାର ମୁଁ ଖାଇ ଦିଏ।
ଆଜ୍ଞା ଆଜ୍ଞା ଭଲ ଆପଣଙ୍କର।
ଆଉ ରଥଯାତ୍ରା କଣ କେମିତି କଣ ବୁଲିବେ। ଘର ଆମର ଯୋଉ କେଉଁଝର ଜିଲ୍ଲା।
ଆଜ୍ଞା।
ବରିଗଳ ଗାଁ।
ଆଜ୍ଞା ଆଜ୍ଞା।
ଆ ଆଉ ଆପଣଙ୍କର।
ଆମ ଘର ସେଇ କେଉଁଝର ଘସିପୁରା ପାଖରେ।
ଆଜ୍ଞା।
ଆଉ ସାରେ କୁଆଡେ ବୁଲ ଆଜ୍ଞା ଆଜ୍ଞା। ଆଉ ସାର୍ କୁଆଡ଼େ ଗୋଟେ ଭୋଜି କରୀତେ ଭଲ ହୁଅନ୍ତାନି।
ହଁ ସାର ଭୋଜି କରିତେ ଗନେ ହୁଅନ୍ତା ଆଉ। ଆପଣ ସିନା ଆମ ଆଡେ ଆସିନେ ହୁଅନ୍ତା। ଏଇଠି ଆମର ଡ୍ୟାମ ଗୋଟେ ଅଛି ପାଖରେ।
ଆଜ୍ଞା ଆଜ୍ଞା କୋଉଠି ଆମେ ଅଛୁ।
ସାର୍ ରେମାଲ ଡ୍ୟାମ।
ସେଠି ଭୋଜି କରିବା ପାଇଁ ଯାଗା ଅଛି ନା ସେମିତି କିଛି ନାହିଁ।
ଆଜ୍ଞା ବ-ବଢିଆ ଜାଗା ଅଛି ପୁରା। ଆପଣ ଫ୍ୟାମିଲି ଫ୍ୟାମିଲି ନେଇକି ଆ-ଆସିକି ଭୋଜି କରିପାରିବେ।
ନାଇଁ ନାଇଁ ଫ୍ୟାମିଲିରେ ନୁହେଁ ଆମେ ସାଙ୍ଗ ଯଦି କିଛି ମିସି ଆପଣ ଯଦି ମିଶିଲେ।
ଆଜ୍ଞା ଆଜ୍ଞା ହବ।
ତ କେମିତି କଣ ଟିକିଏ ଆରେଞ୍ଜମେଣ୍ଟ କରିବା କୁହନ୍ତୁ କିଛି।
ଆଜ୍ଞା କାଠ ତ ଏଠି ଅଛି।
ଆଜ୍ଞା।
ଆଉ ଏଠି ବି ଆମର ମାର୍କେଟ ବି ଅଛି ପାଖରେ।
ଆଜ୍ଞା ଆଜ୍ଞା।
ସବୁ ବ୍ୟବସ୍ଥା ହେଇଯିବ ଆଉ।
ମାର୍କେଟ ଆଉ ଯିବା ଆସିବା କଣ କରିବା ମାନେ ଯେମିତି କି ରୋଷେଇ କରିବା ପାଇଁ କିଛି ଜିନିଷ ସେରା ସବୁ। କଣ କରିବା?
ଆଜ୍ଞା ସେଇଟା ହଉଛି ଆମ ସ ଗାଁରେ ଯୋଉ ଦେଶ ନାହିଁ କି।
ଆଜ୍ଞା।
ଟିଜାର ସବୁ ଅଛି। ସେରା ନେଇଗଲେ ବି ହ ସେରା ନେଇଗଲେ ବି ହବ କିଛି ଅସୁବିଧା ହବନି।
ଆପଣ ଯଦି ଆପଣଙ୍କ ସାଙ୍ଗ ପିଲା କିଛି ଡାକନ୍ତେ ତ ଭଲ ହୁଅନ୍ତା ମୁଁ ବି ମୋର ସାଙ୍ଗ ପିଲା ଡାକିବି ପୁଅ ଝିଅ ହେଇକି ଗୋଟେ।
ଆଜ୍ଞା ହଁ ହୁଅନ୍ତା ବଢିଆ।
କେବେ କଣ କରିବା ଟିକେ ଯଦି କୁହନ୍ତେ ଭଲ।
ଏ ନୂଆ ବର୍ଷ କୁ ଗୋଟେ ପ୍ଲାନ ଭାବୁଛି କରିବା।
ଆଜ୍ଞା ଆଜ୍ଞା ନୂଆବର୍ଷ ନୂଆବର୍ଷ ଟିକେ ଡେରି ହେଇଯାଉଛି ବଧେ।
ଆଜ୍ଞା ଆ ତାହେନେ ଆପଣ କହୁନାହାନ୍ତି।
ତାମିଲୁନ ଚାଲୁନାହାନ୍ତି ରଥଯାତ୍ରାରେ ପୁରୀ ଯିବା କେବେ।
ଆଜ୍ଞା ହଁ ଚାଲୁନାହାନ୍ତି ପୁରୀ ତ ଗଲେ ବଢିଆ।
ଆଜ୍ଞା।
ଆଉ ରଥଯାତ୍ରାରେ କେମିତି କଣ ହୁଏ?
ରଥଯାତ୍ରା ମୁଁ ତ ବେଶୀ ଜାଣିନି ମୁଁ ଜାଣିବାରେ। ବାହୁ ରଥଯାତ୍ରା ହୁଏ ବାହୁଡା ହୁଏ ମହାପ୍ରଭୁଙ୍କର ତାପରେ ସୁ ସୁନାବେଶ ହୁଏ ଆଉ କିନ୍ତୁ ଗୋଟେ ଫେମସ ଇଏ ଥାଏ କଣ ମହାପ୍ରଭୁ ଶହେ ଆଠ ଜଣ ଗରା ରେ ଗାଧାନ୍ତି ପାଣିରେ ତାପରେ ତାଙ୍କୁ ସାତ ଦିନ ପାଇଁ ନା କଣ ଜର ହୁଏ।
ଆଜ୍ଞା।
ସେଟା ଶୁଣିଛି ମୁଁ ଘର ଦେଖିନି କିନ୍ତୁ ଶୁଣିଛି
ଆଜ୍ଞା ଠାକୁର ବି ସେଇ ଠାକୁର ବି ସେଇ ରଥଯାତ୍ରାରେ କେବଳ ମନ୍ଦିର ବାହାରକୁ ଆସନ୍ତି ବୁଲନ୍ତି ଯୋଉ ରାସ୍ତାରେ ଯାଆନ୍ତି ତମ ମାଉସୀ ଘରକୁ ଆଜ୍ଞା। ଆଜ୍ଞା। ଆଜ୍ଞା ଆପଣ ଜାଣିଛନ୍ତି କି ଯୋଉ ଅଭଢା ଟା କେମିତି କଣ ହୁଏ?
ନାଇଁ ଅଭଢା ତ ମୁ ଜାଣି ଭଲସ ସେମିତି କିଛି, କିନ୍ତୁ ଭଲ ଲାଗେ ମହାପ୍ରଭୁଙ୍କ ପ୍ରସାଦ ଯେହେତୁ।
ଆଜ୍ଞା। ଏ ମୁଁ ଶୁଣିବାକୁ ପାଇଥିଲି ଅବଢାଟା ଅବଢାଟ ସତେ ଟା ଠେକି ବସେଇ ନେଇକି
ଆଜ୍ଞା।
ତଳେ ନିଆଁ ଜାଣିଲେ ସର୍ବପ୍ରଥମେ ସେ ଉପର ଟା କେମିତି ସାର ହୁଏ?
ଆଜ୍ଞା ସେଇଟା ତ ମୁଁ ବି ଜାଣିନି ସେଟା କୁହନ୍ତିି, ଭଗବାନଙ୍କରେ ଯା ଏଇଟା
ଆଜ୍ଞା।
ମୁଁ ବି ତବେ ଦେଖିନି କିନ୍ତୁ କୁହନ୍ତି ମାନେ ଯେ ତଳ ଆଡୁ ହବା କଥା କିନ୍ତୁ ସେ ଉପରୁ ଆଡୁ ହୁଏ।
ଆଜ୍ଞା।
ମହାପ୍ରଭୁ ଯାହା ଯହାଛ ସବୁ ହବ କିଛି ଅସମ୍ଭବ ନହି ଜଣ
ଆଜ୍ଞା। ଆଉ କେତେ କଣ ଦୂରତା ଆପଣଙ୍କ ଘର ଠାରୁ ପୁରୀ ସାରି
ଓଡିଶାରେ ସେମିତି ତ କିଛି ଜାଣିବେ ବହୁତ ଦୂର ଦୂରତା ହେଇଯିବ । ଏଠୁ ଫାଷ୍ଟ ଏଠୁ ଫାଷ୍ଟ ଟ୍ରେନରେ ଯାଇତ ପଡିବ ଟ୍ରେନ ଯାଇକି ତାପରେ ଏଠୁ ଡାଇରେକ୍ଟ୍ ଟ୍ରେନ ଅଛି ଭୁବନେଶ୍ୱର, ଭୁବନେଶ୍ୱରରୁ ସେଠୁ ପୁଣି ବୁଲି ଯାଇତେ ପଡିବ।
ଆଜ୍ଞା। ଆଜ୍ଞା ପୁରୀ ଫୁରୀ ଆପଣ ଯାଇଛନ୍ତି କି ନାଇଁ?
ଆଜ୍ଞା ଆଜ୍ଞା ଯାଇଥିଲି। ଦୁଇ ତିନିଥର ଯାଇଛି।
ଆଉ କେମିତିରେ ଆଜ୍ଞା ଯାଆନ୍ତି?
ସେ ସେଇ ଟ୍ରେନ, ନାଇଁ ନାଇଁ ଟ୍ରେନରେ, ବସରେ ଟିକେ ବ ଖର୍ଚ ହେଇଯଏ ନା, ଟ୍ରେନ ରେ ପୁର ସିଧା ଟ୍ରେନ ଥାଏ। ସିଧା ସାଙ୍ଗ ପିଲା ଯାଇଥିଲୁ, ଆଉ ଥରେ ଘରେ ଯାଇଥିଲୁ ଘର ସହିତ ଯାଇଥିଲୁ ସାଙ୍ଗ ହେଇକି ବସ ରେ, ମାନେ ଆପଣ ତ ଜାଣିଥିବେ ନା ପାଖ ଏରିଆରୁ ଗୋଟେ ଗୋଟେ ବସ ରିଜର୍ଭ କରି ଜାଆନ୍ତି ସବୁ ସେମିତି ଆଉ। ଆଜ୍ଞା ଆଜ୍ଞା ସେମିତି ଆମେ ବି ଘର ସହିତ ଯାଇଥିଲୁ
ଆଜ୍ଞା।
ଆଉ ଆପଣ କେବେ ଯାଇଛନ୍ତି ନା ପୁରୀ ଯାଇନାହାଁନ୍ତି?
ଆଜ୍ଞା ଆମେ ଏଇଠି ଯାଇଥିଲୁ ପୁରୀ ଆମେ ଆଜ୍ଞା, ଆଜ୍ଞା ଆମେ ଯାଇଥିଲୁ ବାଇକ ରେ। ଆଜ୍ଞା, ବଢିଆ ମ ପୁରା ମ କରି କରି ଗଲୁ, ଆମେ ଆଠ ଜଣ ପାଖାପାଖି ଆମ ସାଙ୍ଗ ମାନ ଯାଇଥିଲୁ ସବୁ। ଦିଦିନ ରହିଲୁ। ଆଜ୍ଞା। ଆଜ୍ଞା, ଆଜ୍ଞା। ସମୁଦ୍ରରେ ଆଜ୍ଞା ଯୋଉ ସନ୍ଧ୍ୟା ବେଳେ ଯୋଉ ମଜା କୁହନା।
ଆଜ୍ଞା।
ଆ ଆପଣ ଯାଇଛନ୍ତି କି ନାଇଁ ସମୁଦ୍ର ଆଡେ?
ଆଜ୍ଞା ଆଜ୍ଞା, ସମୁଦ୍ର ଯାଏ କିନ୍ତୁ ମତେ ପାଣିିକୁ ଡର ଲାଗେ ମତେ।
ଆଜ୍ଞା।
କାହିଁକିନା, ପାଣି ସମୁଦ୍ର ପାଣି ସିଏ କଣ କୁହନ୍ତୁ ନା ଲହରୀ ଆସେ। ସେତେବେଳେ ଗଲା ବେଳକୁ ଟାଣିିକି ଧରିକି ପଳେଇବ।
ଆଜ୍ଞା ଦେଖୁଥିବେ ଲହଡି ତ ଆସେ, କିନ୍ତୁ ଡଙ୍ଗା ସେଇ ଭିତରେ ଦେଖିବେ କେମିତି ସବୁମାନେ ଯାଉଥିବେ ସେଇ ମାନଙ୍କରେ।
ଆଜ୍ଞା ଆଜ୍ଞା। ତାଙ୍କର କଣ ସେ ମତ୍ସ୍ୟ ମାନେ ତାଙ୍କର ସେ ମାଛ ଧରିବା ତାଙ୍କର କାମ।
ଆଜ୍ଞା।
ତାଙ୍କର ଏକ୍ସପିରିନ୍ସ ହେଇଗଲାଣି। ମାନେ କଣ କୁହନି ତାଙ୍କର ଅଭିଜ୍ଞତା ହେଇଗଲାଣି।
ଆଜ୍ଞା।
ଆମେ କଣ, ଆମେ ଏଇ ଦିନ ରାତି ବୁଲିବା ପାଇଁ ଯା
ଆଜ୍ଞା ଆପଣ ଯଉ ଯାଇଥିଲେ ପୁରୀ।
ଆଜ୍ଞା।
ଭୋଗ ଫୋଗ ସବୁ ଆଣିଲେ କି ନାଇଁ?
ଆଜ୍ଞା ଆଜ୍ଞା ସେଠି ଖେଜା ଫୋଗ ସେ ଯୋଉ ଲଡୁଆ ଟାଇପ ର ସିଏ ବହୁତ ପ୍ରସିଦ୍ଧ ପୁରୀରେ।
ଆଜ୍ଞା କେତେ କଣ ଆଜ୍ଞା କେତେ କଣ? ପଇସା ପଇଲା ଯୋଉ ଆଣିଲେ?
କେଜି ତ ଶ ଶହେ କୋଡିଏ କି ଶହେ ତିରିଶ ଭଳିଆ ଥାଏ ବୋଧେ। ମୁଁ ସାତ ଆଠ କେଜି ଆଣିଥିଲି।
ଆଜ୍ଞା, ଆଜ୍ଞା ଯୋଉ ଭୋଗ ଆଣିଥିଲେ ଆଉ ଖାଇ ଖାଇଲେ ନା ନିଜେ ଖାଇଲେ କି, ନା ବନ୍ଧୁ ଫନ୍ଧୁକୁ ବାଣ୍ଟିଲେ?
ନାଇଁ ଆଜ୍ଞା, ପୁରୀ ପୁରୀ ତ ଗଲେ ନିଜେ ତ ଖାଇହବନି, ଭୋଗ ସମସ୍ତଙ୍କୁ ଦେଇଥାଉ। ପଡ଼ିବ।
ଆଜ୍ଞା ଯାହେନେ ଠାକୁରଙ୍କ ପ୍ରସାଦ।
ଆଜ୍ଞା ସମସ୍ତଙ୍କୁ ଧରିଲେ ସମସ୍ତେ ପାଟିରେ ପକେଇଲେ ସେଟା ନିଜେର ହବ।
ଆଜ୍ଞା।
ଆଉ ଆପଣ ଯୋଉ ଯାଇଥିଲେ କଣ ସାଙ୍ଗମାନଙ୍କ ସହିତ ବୁଲାବୁଲି କରି ଖାଲି ପଳେଇଆସିଲେ?
ଆଜ୍ଞା ହଁ ଆମେ ଦି ଦିନି ରହିଲୁ। ରହିଲୁ ବୁଲାବୁଲି କଲୁ।
ରହିଲେ କୋଉଠି ଘର ନେଇଥିଲେ ନା କଣ?
ଘର ନେଇଥିଲୁ।
ଘର ଭଡା ଆମ ଆମେ ଏସି ରୁମ ନେଇଥିଲୁ। ଆମକୁ ଦି ଦିନି ରେ ତଥାପି ପାଞ୍ଚଶହ ହଜାର ଟଙ୍କା ପଡିଲା।
ଆଜ୍ଞା ସାଙ୍ଗରେ ଯାଇଥିଲେ ସବୁ ମିିକି ଦେଇଦେଇଥିବ ବେଶୀ ପଡ଼ିନଥିବ।
ଆଜ୍ଞା ଆମେ ହଜାର ହଜାର ଟଙ୍କା ଆଦେଇଥିଲୁ ଜଣଙ୍କ ପାଖରୁ।
ବହୁତ ଭଲ ହଜାର ଟଙ୍କା ରେ ମହାପ୍ରଭୁ ଙ୍କ ଦର୍ଶନ ମାନେ ଭାବୁଥିବେ।
ଆଜ୍ଞା ହେଇକି ଆମର ପଇସା ବଳିଲାନି।
ତାଙ୍କ ଡୋରି ନ ଲାଗିଲେ ହବନି କିଛି।
ଆଜ୍ଞା।
ଆଉ କେବେ ଆପଣ ଯିବେ ପୁରୁଣା ଅଫିସ୍ କି।
ଆଜ୍ଞା ଭାବୁଛି ରଥଯାତ୍ରା କୁ ଯିବି ବୋଲି।
ରଥ ଯାତ୍ରା ରେ ଟିକେ ଭିଡ଼ ହୁଏ।
ଆଜ୍ଞା ପ୍ରବଳ ଭିଡ଼।
ସେଇଟା ଟିକେ ପ୍ରୋବେଲ୍ମ ହୁଏ। ମାନେ କାଳେ କୋଉଁଠି ଯିବେନି କିନ୍ତୁ ଟିକେ ମାନେ ଡର ହୁଏ।
ଆଜ୍ଞା ହଜିବନି ହଜିବେନି ତ ଆଜିକାଲି ସେଠି ଆମର
ଆଜ୍ଞା ଆଜ୍ଞା।
ଆପଣ ତ ହାତ ଧରା ଧରି ହେଇକି ଯିବେ ସବୁ ସାଙ୍ଗ ପିଲାମାନେ।
ନାଇଁ ହାତ ଧରା ଧରି ହେଇହି ଗଲେ ବି ଯାହାଲେ ବି ଟିକି ଭିଡ଼ ରୁହେ ନା ମନରେ ଟିକେ ଡର ରୁହେ ନା।
ଆଜ୍ଞା।
ସେଇଟା ହେଲା।
ଆଉ ଆପଣ କେବେ ଦେଖିଛନ୍ତି କି ନାଇଁ ସୁନାବେଶ?
ସୁନାବେଶ ଏଠି ସିଧା ଦେଖିନି ମୁଁ ଟିଭି ରେ ଦେଖିଛି।
ତ ଆପଣ କେବେ ବି ସାମ୍ନାରେ ଦେଖିନାହାନ୍ତି?
ନାଁ ସାମନାରେ କେବେ ଦେଖି ନି। ସେ ଭାଗ୍ୟ ମୋର ଆସିନି କେବେ ଆସିବ ଦେଖିବା।
ଆଜ୍ଞା ତାହେନେ ଆଜ୍ଞା ରଥଯାତ୍ରା ଟା କୋଉଁ ଦିନପଡ଼େ।
କଣ କହିଲେ।
ରଥ ଯାତ୍ରା।
ରଥଯାତ୍ରା ଏଇ ତେର ତାରଖ ନା ଚଉଦ ତାରିଖ ଜୁଲାଇ ରେ ପଡ଼ିବ।
ଆଜ୍ଞା।
ହଉ ଆଜ୍ଞା ମୁଁ ରଖୁଛି। ମୋର ଟିକେ କାମ ଅଛି ପରେ କରିବି।
ହଉ ଆଜ୍ଞା ରଖୁଛି।